ଏଇତ କଣ କରୁଛନ୍ତି?
ସେ ବସିଛି ଆଉ ଆଉ କଣ କରିବ। ଆପଣ କଣ କରୁଛନ୍ତି?
ମୁଁ ଟିକେ ଶୋଇଛି।
ହୁଁ ଖାଇଥିଲେ କଣ?
ହ୍ୟାଲୋ।
ହ୍ୟାଲୋ
ଖାଇବା ପିଇବା ସରିଲାଣି।
ହଁ ହଁ ସଇଲାଣି।
କଣ ଖାଇଲେ?
ମୁଁ ଖାଇଲି ସେଇ ହୁଁ ରୁଟି ସରି ପିଠା ଆଉ ଭର୍ତ୍ତା।
ଆଜ୍ଞା। ଆଉ କଣ ଖାଇଲେ? ଚକୁଳି ପିଠା।
ଚକୁଳି ପିଠା ହଁ।
ଓହୋ କଣ ଘରେ ହେଇଥିଲା ବୋଧେ।
ହଁ। ଆଉ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଅ କଚୁଡି ଜାଣିଛନ୍ତି କ-କଚୁଡ଼ି
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା କ ଆଜ୍ଞା।
ପୁରୀ ପୁରୀ।
ଆଜ୍ଞା।
ହଁ ପୁରୀ ତରକାରୀ।
ନାଇଁ ନାଇଁ ପୁରୀ ନୁହଁ କଚୁଡି ଜାଣିନାହାନ୍ତି କଚୁଡି। କଚୁଡି ଗୋଟେ ଅଛି ଆମ ଆଡିଆ ଖାଇବା ସେଇଟା ମୁଁ ଖାଇଥିଲି। ବୁଝିଲେ ହ୍ୟାଲୋ।
ହଁ ହଁ ବୁଝିଲି ବୁଝିଲି।
ଆଜ୍ଞା। ଆଉ ଆପଣ କୁଆଡେ ମାନେ ଟିକେ ଦୁରିଆ ଜାଗା କେବେ ଯାଇ ଚନ୍ତି ଯାଇକି ବୁଲିକି ଆସିଛନ୍ତି ମାନେ ଘରଠାରୁ ଟିକେ ବହୁତ ଦୂର।
ହଁ ଯାଇଛି ଉଁ ରାଉରକେଲା ଯାଇଛି କଲିକତା ଯାଇଛି। ତାପରେ ଏଠିକି ଗୁଜୁରାଟ ବି ଯାଇଛି।
ଗୁଜୁରାଟ ବି ଯାଇଚନ୍ତି।
ହଁ ହଁ।
ଆପଣଙ୍କର କେମିତି ଥିଲା ମାନେ ଗୋଟେ କୁହନ୍ତୁ ମାନେ ତିନି ଜାଗା ତ ଯାଇଛନ୍ତି। ଗୋଟେ ଜାଗା ଏମିତି କୁହନ୍ତୁ ଯୋଉ ଜାଗା କି ଆପଣଙ୍କୁ ଟିକେ ବେଶୀ ଭଲ ଲାଗିଥିବ ଆଉ କେମିତି କଣ ଆପଣ ଯାଇଥିଲେ ଆପଣ?
ନ୍ତୁ ଦେଖନ୍ତୁ ମତେ ସବୁଠୁ ଯୋଉ ଭଲ ଲାଗିଲା। ସେଇଟା ମତେ ଭଲ ଲାଗେ କଲକତା ଉପରେ କୋଲକାତା ଉପରେ ଭଲ ଲାଗେ କାହିଁକି? ନା ସେଠି ମାନେ ବୁଲିବା ପାଇଁ ସବୁ ସ୍ପର୍ଟ ସ୍ପର୍ଟ ସବୁ ଭଲ ଅଛି। ଭଲ ଜାଗା ବି କିଛି ଖରାପ ନୁହଁ ଗାଡି ଗାଡ଼ିରେ ବି ଯିବା ଆସିବା ଯଦି ବିି ତ ଆପଣଙ୍କର ଗାଡ଼ି ନାହିଁ ସେଠି ବି ଗାଡ଼ି ଥିବା ନଥିବା ଦରକାର ନାହିଁ ଟ୍ରେନ୍ ଚାଲୁଛି ସବୁବେଳେ ସବୁ ଆଡ଼କୁ ତାପରେ ତମ ଟାଇମ ବି ବଞ୍ଚିଯିବ ତା ଦେହରେ। କିନ୍ତୁ ଏତିକି ବହୁତ ଭିଡ ରହେ ଟ୍ରେନ ଟ୍ରେନ ବହୁତ ଭିଡ ରହେ।
ଓ ହୋ ଟ୍ରେନ ଆପଣ ସବୁବେଳେ ଟ୍ରେନ ଯିବା ଆସିବା?
ଆଜ୍ଞା। ଏମିତି ନାଇଁ ସେଠି ଗାଡି ଅଛି। ଗାଡ଼ି ଅଛି ସେଠି କିନ୍ତୁ ଆମେ ଏତେ ଗାଡ଼ି ୟୁଜ୍ କରୁନା କାହିଁକିନା ଟ୍ରେନ ରେ ଯେତିକି ଆଉ ଫାଷ୍ଟ କଥା ଟ୍ରେନରେ ଯେତିକି ଯିବ ଗାଡିରେ ଗଲେ ଆହୁରି ବେଶୀ ଟାଇମ କାହିଁକି ନା ସେଠି ଟ୍ରାଫିକ ଗୁଡା ବହୁତ। ବୁଝିଲେ କି? ଟ୍ରାଫିକ ବହୁତ ସେଠି ତାପରେ ଭିଡ ବି ବହୁତ ରୁହେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ ସେରେ